ହ୍ୟାଲୋ କଣ କରୁଚନ୍ତି?
ବସିଛି ଆପଣ କଣ କରୁଚନ୍ତ?
ମୁଁ ବି ବସିଛି।
ଆଚଛା।
ହୁଁ ହୁଁ।
ଆଉ କଣ?
ତମକୁ ରସଗୋଲା ବନେଇ ଆସେ।
ନା ରସ୍ଗୋଲା ଭନେଇ ସିକିନି ତମେ ଯାନଚ କି?
ନା।
ତମେ ଜାଣିନ ତ ପୁଚାରୁଛ କାଇଁ।
ଗୋଲାପ ଜାମୁନ ବନେଇ ଆସନ୍ତି?
ଭଜଲା ପନିକି ଖାଅ ମିଠା ଖାଇବା ଦେହ ପାଇଁ ଭଲ ନାହି ମିଠା ହାନିକାରକ।
କିନ୍ତୁ ମତେ ଖାଇବା ପାଇଁ ବହୁତ ଭଲ ଲାଗେ।
ହଉ ଵନେଇକି ଖାଅ। ଭଗବାନ୍ ତ ଗୋଡ ହାତ ଦେଇଛନ୍ତି ହାତ ଦିଟା ଦେଇଛନ୍ତି ବନେଇ ଖାଇବା ପାଇଁ।
ଯେ କଣ ହେଲା କିଣିକି ଖାଇବାଟା ବେଶୀ ଭଲ।
ହୁଁ। ହୁଁ ନ ଚଲ। ହୁଁ ସେମାନଙ୍କୁ ସେମାନଙ୍କୁ ଜଣା ସେମାନେ ଭଲ ହିଁ କରିବେ ନା।
ହୁଁ ହୁଁ
ହୁଁ
ଆମ ତ ସେଥିର ମିସ୍ତ୍ରୀ ନୁହଁ ନା ଭଲ କରି
ହଁ ହୁଁ ହ
କିନ୍ତୁ ଟ୍ରାକ୍ କରିବା କେବେ
ହଁ ଟ୍ରାଏ ତ କରିପାରିବା।
ହଁ ହଁ
ହୁଁ
ଠିକ କଥା।
ହ ସେଇୟା ମୁ ଦକତ ହିଁ ହୁଏ
ହୁଁ ହୁଁ।
ହୁଁ ହୁଁ।
ହୁଁ ହୁଁ ହୁଁ
ଆପଣଙ୍କର
ମ ହଁ
କଣ ଚାଟ୍ ପଢିଲେ କି?
ହ ନାଇଁ ନାଇଁ କିଛି ପଢେନି କହି ଗୋଟେ ଜିନିଷ ରେ ପଢୁଛି।
କୁହନ୍ତୁ କଣ ପଢୁଛନ୍ତି?
ହଉ ହସିବନି ହେଲା।
ନା।
ପ୍ରେରଣାଦାୟକ ଶୈଳୀରେ ଅଛି ହେଲା ସାହିତ୍ୟିକ ଗଭୀର ଜିନିଷ ଟା।
ହ ଓ ହ ସୁ ସାହିତ୍ୟିକ ଗଭୀର ଏଇ ଜିନିଷ ଟା।
ହଁ ଶୁଣି ମତେ ନିଜ ହସ ଲାଗଛି ପଢିବା ପାଇଁ
ହଁ।
ଜୀବନ ଗୋଟିଏ ନଦୀ ପରି ନଦୀ ଯେପରି ନିଜ ପଥରେ ଆସୁଥିବା ପଥର ବାଦା ଓ ବଙ୍କା କୁ ଅତିକ୍ରମ କରି ସମୁଦ୍ର ଆଡକୁ ଆଗେଇ ଚାଲିଲେ ସେହିପରି ମଣିଷର ଜୀବନ ମଧ୍ୟ ସୁଖ ଦୁଃଖ ସଫଳତା ବିଫଳତା ଦି ଗତି କଟରେ। ଅସୁବିଧା ଆସିଲେ ଅଟକି ଯିବା ନୁହଁ ବରଂ ତାଠାରୁ ଶିଖି ଆଗକୁ ବଢିବା ଉଚିତ। ପ୍ରକୃତ ବଢିବା ହିଁ ପ୍ରକୃତ ସାହସ ମଣିଷର ପ୍ର ପ୍ରକୃତ ପରିଚୟ ତାର ଧନ। ପଦବୀ କିମ୍ବା ଖ୍ୟାତିରେ ନୁହେଁ ତାର ବ୍ୟବହାର ନର୍ମଦା ଓ ମାନବିକତାରେ ରହିଥାଏ। ହ ସମୟ କେବେ କାହା ବି ଅପେକ୍ଷା କରେ ନାହିଁ ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁୁ ଭଲ କାମରେ ବ୍ୟବହାର କରିବା ଉଚିତ। ସେଥିପାଇଁ ତମେ କାାରିଆ। ଜୀବନରେ ଏମିତି କିଛି କରିବା ଦରକାର ଯାହାଦ୍ଵାରା ଆମେ ଚାଲିଯିବା ପରେ ମଧ୍ୟ ଆମର ଭଲ କାମ ଭଲ କଥା ଭଲ ପାଇବା ଲ ଲୋକଙ୍କ ହୃଦୟରେ ବଞ୍ଚି ରହିବ କାରଣ ଜୀବନରେ ଦୀର୍ଘ ନୁହେଁ ବରଂ ତାହାର କ୍ଷମତା ହି ମଣିଷକୁ ପ୍ରକୃତ ଅର୍ଥରେ ଥା ଯିଏ ଲେଖିଚି ଭଲ ଲେଖିଚି ବଟ୍ ଏତେ ବି ଭଲ ଲେଖିନି। ହୁଁ ହୁଁ ହୁଁ ହୁଁ।
ଭଲ ତ ଅଛି ତମେ ଏତେ ହସୁଚ କାଇଁ।
ମୁଁ ହସିି ଦିଇ ଜଣ୍ଡ ପଛକ
ନା ନା ଏବେ କୁହ?
ଆରେ ମୁଁ ପଢୁଥିଲି ପରା ଆରେ ମୁଁ ପଢୁଥିଲି ବା କୋଉଠୁ ଭାବୁନ?
ନା ପଢ ତୁନ ନା ନା କୁହ ମତେ ମୁଁ ବୁଝିପାରୁନି।
ଆରେ ମୁଁ ଚାରଜିପିଟିରୁ ପଡୁଥିଲି ତ ସେଥିପାଇଁ ମୋତେ ହସ ଲାଗିଲା।
ଓହୋ ତମେ ଯାହା ଶିଖେଇବ ଚାଟଯିବିଟିକୁ ସେଆ ସେଏ କହିବ ଜାଣିଚ ତ?
ତ ତ କହିଲି ମୁଁ ଦେଖୁ ଲେଖିଥିଲି ସିନ୍ ସେଥିପାଇଁ ସେ କହିଲା। ଆଚ୍ଛା ସ୍କୁଲ ଟାଇମରେ ତମେ କିଛି ମଜାମସ୍ତି କରିନ।
ମଜାମସ୍ତି ବହୁତ୍ କରିଛୁ।
ହୁଁ?
ଆମର ତ ବଏଜ୍ ସ୍କୁଲ୍ ଥିଲା ଛଅ କ୍ଲାସ୍ରୁ ପୁରା ଟେନ୍ଥ କ୍ଲାସ ତ।
ତୁ ହୋ ତମେ ବଏ ସ୍କୁଲରେ ପଢ଼ିଚ କି ସେଥିପାଇଁ ଝିଅନଙ୍କ ସହିତ ତମର କଣ୍ଟାକ୍ଟ ନାହିଁ ନା କଣ?
ହଁ ହଁ ପୁରା ଠିକ୍ କଥା କହିଛନ୍ତି।
ଓ ହଉ। କି ସିକସ ଯାଏ ପଥିଲା ସେଠି ତମ ଯୋଉଠୁ ଟୁସନ୍ ଯାଉଥିଲ ସେଇ ଟୁସନ୍ ଥିଏନା ତମ ଘର ପାଖରେ ବି ବହୁତ ପିଲା ଥିବେ ନା।
ନା ନା ମୁଁ କେ୍ୟବେଟ୍ ଟ୍ୟୁସନରେ ଯୋଉ ପଡିଚି ସବୁ ସେ ଆମ ଆମ ସ୍କୁଲ ଟିଚର ଥିଲେ ନା। ତ ସେଠି ଖାଲି ଆମ ସ୍କୁଲର ପିଲା ପଢୁଥିଲେ।
ସେଇ ତମ ଭଉଣୀର ସାଙ୍ଗମାନେ ତ ତମକୁ ଦେଖୁଥିଏ ନା।
ଆରେ ନା ନା ସେ ତୁ ଛୋଟ ଅଛି।
ହେଲେ ହେଲେ ଛୋଟ ପିଲ୍ ଛୋଟ ସାପର ବେଶୀ ବିଷ ଜାଣିଚ ନା ନାଇଁ।
ଯେ ମତେ ଠିକ୍ ଲାଗେନି ମାନେ ମୁଁ ଟିକେ ଭଲ ଭଉଣୀ ନ ଜ ମାନେ ଭଉଣୀବ ମୋ ଟିକେ
ଆରେ ନା ମୁଁ ଏମ୍ତିରେ କଇଲି କୋଉ ଭଉଣୀର ସାଙ୍ଗ ଲାଇନ୍ ବାଥିବ କି ତମ ଘର ପାଖ୍ ଲାଇନ୍ ମାରୁଥିବ।
ସେମିତି ତ ମୁଁ ଜାଣିନି କେବେ।
ହୁଁ।
ବଏଜ୍ ସ୍କୁଲରେ ପଢିଚି ମାନେ ମୁଁ ଆଉ ସବୁ କିଛି ଜାଣିନି ଆଉ ଯେମ୍ତି
ନା ମୁଁ ଯେତେ ବଏ ସ୍କୁଲରେ ଯେତିକି ପଢିଥାନ୍ତି ସେମାନେ ଆ ଆହୁରି ବେଶୀ ଅଲଗା ଲେବଲରେ ହାରାମି। ମୁଁ ତମକୁ କହନି ମୁଁ କହୁଚି ମୁଁ ଯେତିକି ଜାଣିଚି ଶୁଣିଚି।
କିନ୍ତୁ ଆମର ଗୋଟେ କାମ ଥିଲା କି କଲେଜ ଯାଉଛୁ ମାନେ ଏଇ ଇସ୍କୁଲ ଯାଉଛୁ ମାନେ ବିହାରୀ ଆଉ ଓଡିଆ ଭିତରେ ଟିକେ ଲଢେଇ ହବ।
ଓହୋ ହୋ ତମେ ଏ ତମ ସ୍କୁଲ କଣ ବିହାର ବୋର୍ଡର ପାଖରେ ଅଛି ନା କଣ?
ନା ନା ମାନେ ଆରେ ଏଠି ପେପର ମିଳିଥିଲା ନା। ପେପର ମିଥିଲା ଆଉ ମାଇନ୍ସ ଅଛି। ତ ବାହାର ଲୋକ ଆସିକି ଏଠି ମାନେ ବହୁତ୍ ରହି ଯାଇଛନ୍ତି।
ଓ ସେ ଯିବି ହଁ ମୋର ଗୋଟେ ସାଙ୍ଗ ଗୋଟେ ଭୁବନେଶ୍ଵର ଥିଲା ତାକୁ କୁ ବିହାରୀଟା ବଟ୍ ସେ ଓଡିଶାରେ ରହୁଚି ବାକି ମୁଁ ତାକୁ ଛିଡା ବିହାରୀ ବିହାରୀ କହି ସେ କହ ମତେ ବିହାରୀ କେବେ କହିବନି।
ହୁଁ-ହୁଁ ତ ଶୁଣ ମୁଁ କଣ ହଉଚି, କଣ ହେଇଚି କହୁଚି ମାନେ ସବୁଦିନ ଗୋଟେ ଯଦି କିଏ ଯଦି ବିହାରୀ ଲୋକ ଆମ ଓଡିଆ ଲୋକ କାହାକୁ ଟିକେ-ଟିକେ ବାଜେଇ ମାନେ ବାଡେଇ ଦବ କି? କିଛି ବି ଟିକେ ବାଜିଯିବ ତ ସମ ପୁରା ସବୁ ଓଡିଆ ଲୋକ ପୁରା ମିଶିକିନା ପୁରା ଧରିକି ପୁରା ଫୋପାଡି ଦଉ ତାଙ୍କ ଉପରେ ତ ସେମାନେ ବି ଆମ ଉପରେ ବ୍ରାଞ୍ଚ ପୁରା ଫି ଫିଙ୍କି ଦିଅନ୍ତି। ତାପରେ ତାଙ୍କର ବି କେବେ ଯଦି ଟିକେ ବାଜିଯିବ ହାତ କି କଣ ହେଇଯିବ କିଛି ବା ପାଟିିତୁଣ୍ଡ ହେଇଯିବ ନା, ପୁରା ସେମ୍ତି ବହୁତ୍ ଝଗଡା ହୁଏ ପୁରା।
ହୁଁ ହୁଁ
ପୁରା ମାଡ ପିଟ ବହୁତ୍ ପଡିକି ମୋ ନଖ ପୁରା ଏଇଟା ହେଇଯାଇଥିଲା।
ହୁଁ-ହୁଁ।
ସେଟା ଖାଲି ଆମର କାମ ଥିଲା, ଆଉ କିଛି ନା ଖାଲି ଉତ୍ପାତ୍ ଉଁ ଖାଲି ଗଲୁ ମାଡ଼ ଆଉ ସ୍କୁଲ୍ ରେ ଆଉ କିଛି ନା, ପଢାପଢି ପଢାପଢି ସାଙ୍ଗରେ ଖାଲି ମାଡ ପିଟା ଆଉ କି ଆଉ ସେମ୍ତି କିଛି ଉତ୍ପାତ ହେଇନୁ ଆମେ।
ଭଲ କଥା।
ହଁ।
ମଣିଷ ନବା କଥା।
ହଁ, ଆଉ କଲେଜ୍ ଟାଇମ୍ ରେ ତ ପୁରା ଶାନ୍ତି ଟା ପଳେଇଲା ବୋଧେ ମୋର। ପୁରା ଶାନ୍ତି ଶାନ୍ତିରେ କଲେଜ୍ ପୁରା ସବୁ କ୍ଲାସ୍ ଏଟେଣ୍ଡ କରୁଥିଲି, ମେଡମ୍ ମ୍ୟାଡମ୍ ତ କହୁଥିଲେ କି ପ୍ରେଜେଣ୍ଟରେ ଖାଲି ତମ ନାଁ ଅଛି। ମାନେ ଫାଷ୍ଟ ପ୍ରଜେଣ୍ଟରେ।
ମାନେ ଯେତେ ବି କ୍ଲାସ ହଉଥିଲା ମାନେ ପ୍ଲସ୍ ଟୁ ଟା ତ ସବୁ ସମସ୍ତେ ଅଲଗା-ଅଲଗା ପ୍ରେଜେଣ୍ଟ ପକଉଥିଲେ। ତ ଫାଷ୍ଟ ଆସନ୍ତି ତ ସେ ସବୁ କହନ୍ତି କି ତମ ନାଁ ଖାଲି ଅଛି କି ପ୍ରେଜେଣ୍ଟରେ ଫାଷ୍ଟ ଅଛ ତମେ।
ଉଁହୁଁ।
ପ୍ଲସ୍ ଥ୍ରି ଏବେ ସେମ୍ତି ହେଲା ଆଉ, ସରିଗଲା ଆଉ ମୁଁ କଣ ବାହାରେ ମାନେ ହଁ ବି ଏମ୍ତି ବୁଲାବୁଲି କରୁଥିଲେ କିନ୍ତୁ ମୁଁ ସେତେ ବୁଲାବୁଲି କରିନି ମାନେ ଯାଇଚି କଲେଜ୍ ଆଉ ଆସିଚି ଆଉ ସେତେ ସାଙ୍ଗସଥି ଏତ୍ ବେଶୀ ହେଇନି ହେଇଚି କିନ୍ତୁ ସେତେ ବି ନା। କେତେ ମାନେ ବହୁତ୍ ଜଲ୍ଦି ପଳେଇଲା ଲାଗୁଛି ଆଉ।
ହୁଁ-ଉଁ।
ତୁମର କେମ୍ତି କଣ ଥିଲା, ସ୍କୁଲ୍ ଟାଇମ୍ ଟା?
ମୋ ସ୍କୁଲ୍ ଟାଇମ୍ ରେ ମୁଁ ମଜା ମସ୍ତି ମୋର ଟିକେ ଅଲଗା ହିଁ ଥିଲା ସବୁ।
ଉଁ-ହୁ।
ମୁଁ ସ୍କୁଲ୍ ଟାଇମ୍ ବହୁତ୍ ଭଲ୍ସେ ଏଞ୍ଜୟ୍ କରିଛି। କଲେଜ୍ ଏତେ ଏଞ୍ଜୟ୍ କରିନି ବଟ ସ୍କୁଲ୍ ଟାଇମ୍ ରେ ମୋର ବହୁତ୍ ଏଞ୍ଜୟ୍ ହେଇଛି।
ହଁ-ହଁ। କଲେଜ୍ ଲାଇଫ୍ ରେ
କଲେଜ୍ ଲାଇଫ୍ ରେ ଏତେ ନାଇଁ, କଲେଜ୍ ଲାଇଫ୍ ରେ ତ କୋଭିଡ ଟାଇମ୍ କୋଭିଡ୍ ଫାଷ୍ଟ ଇଏ ଥିଲା ତାପରେ ସେକଣ୍ଡ ୱ ଚାଲିଥିଲା ନା ତ ସେଇ ଟାଇମରେ ଆମେ ଖାଲି ଯାଇକି ଭୁବନେଶ୍ଵର ସେକେଣ୍ଡ ଇୟର ତ ଆମେ ପ୍ରାଟୀକାଲ କ୍ଲଶେଷ ଆଟେଣ୍ଡ କରିବା କଥା ମୋର ତ ଏଥର ମାନେ। କୁମାର ପୂର୍ଣ୍ ରେ ଘର ପଇସା ମଳିଲା ସବୁ ମିଳିଲା ସବୁ ଥିଲା ବ ସାଲେରୀ ଯାଇଛି। ମୋର ବଟିନି ଲ୍ୟବରେ ପର୍ସ ଗାଏବ ସେ ପର୍ସ ମୋ ଭାଗ୍ୟ ଭଲ ମୁଁ ମୋର ଇୟରବଡ ମୋବାଇଲ କାଢଦେଇଥିଲି ନହେଲେ ଇୟରବଡ ମୋବାଇଲ ସବୁ ଯାଇଥାଆନ୍ତା ସେ ପର୍ସ ମତେ ଲାଗୁଥିଲା ସେ ଯୋଉ ଆ ଇଏଟା ଥିବନା। ଲାବ୍ରରେଟେରୀ ସ୍ୟାଣ୍ଡା ସେହିଁ ନେଇଯାଇଛି କଣ ହେଇଥିଲା ମୁଁ ଜାଣିନି। ଆଉ ତ ସବୁବେଳେ ମାନେ ଗୋଟେ ବ୍ରିଜ ଉପରେ ଯିବାର ଅଛି ହେଲା ସେ ବ୍ରିଜ ଟା ବେଶୀ ବାଟ। ତ ମୁଁ କଣ କରେ ନା ସେଇଠି ଗୋଟେ। ଯୋଉ ରେଡିମେଡି ଆବା ନଥିଲା କି ତାର ତଳେ ଥୁଆ ହେଇଥିବ।
ହଁ।
ତ ଟ୍ରେନ ତଳେ ପଶିକି ବାହାରିକି ପଳାଏ। ମୃଶତ ମୋତେ ଟ୍ରେନ ମଡେଇ ଦେଇଥାନ୍ତା ଯଦି ଗୋଟେ ପଛରେ ଅଙ୍କଳ ନ କହିଥାନ୍ତା ଟ୍ରେନ୍ ଆଉଛି ମା। ଘରେ ମୁଁ କହିଁନି ଆଜି ଯାଏଁ ପରା।
ମାନେ ପୁରା ବିପଦଜନକ କାର୍ଯ୍ୟ କରୁଛ ଆପଣ।
ହଁ କରୁଥିଲି ଏଇନେ କରୁନାହିଁ। ଆରେ ଗୋଟେ ସୂତା ଲାଇନ୍ ମାରିଛି ଏମିତି ଯେଦିନକରିବ ତାହାଲେ ଆଉ କଁଟା କରିବ।
ଉଚିତ ସତ୍ୱୟ ବି ବିପଦ ଜନକ କାର୍ଯ୍ୟ କରିବା କଥା ନୁହଁ।
ବଟ ଇଟସ ଓକେ କରିବା କଥା।
କ-କଥା ନୁହଁ ନୁହଁ ମାନେ ନୁହଁ ସେ ଟ୍ରେନ ଲାଇନ ଭିତରକୁ ଯିବା କଥା ନୁହଁ ପୁରା।
ଆହୁରି ଏବେ ଏବେ ସେ ସବୁ ନ କରିହେଲେ ଆଉ କେତେ କରିବ।
ହଁ ହଁ ସେଥିରେ ଜୀବନ ଉପରେ ବହୁତ ବଡ ବିପଦ। ହଁ ଆମେ ଯୋଉ ଜିନିଷ ମାନେ ବିପଦ ଥାଉ କିନ୍ତୁ ମାନେ ସେତେ ବି ବିପଦ ଥାଉନି ଯେ ଜୀବନ ପଲେଇବ।
ଆରେ ଦେଖ ମରିବାକୁ ଥିଲେ ତ ଆମେ ଇନ୍ଭିଟ ମରବ ଘରେ ବସିଥିବ ଫେନ୍ ତମ ଉପରେ ପଢି ମରିଯିବ ନହେଲେ। ଖାଲି କରେଣ୍ଟ ବାଜି ମରିଯିବ ମାରିବାଗୁ ଥିବନା ସେଠି କେନ୍ତି। ହେଲା ମରିଯାଉଥାଏ ତ ଏତେ ସବୁ ଭାବି ଚିନ୍ତିକି କରି କି ଥାଏ। ତାନି।
ସେଟା ବି ଠିକ୍ କହୁଚ କିନ୍ତୁ ମତେ ଲାଗେ ନା ଯେତିକି ମରୁଛ ଦେଶ ପାଇଁ କିଛି କରିବା ଜାଗାରେ ମଲେ ଭଲ ଭଲ ମୋ ହିସାବରେ।
ମତେ ହେଲେ ସେଇଟା ଲାଗୁଥିଲା ଯେ ଏବେ ଟିଏ। ବୟସ ସହିତ ଭାବନା।
ଚେଞ୍ଚ ଚେଞ୍ଚ ହେଇଯାଇଛି ସବୁ ଓହୋ ବଦଳି ଯାଉଛି ନା।
ହୁଁ ବଦଳିବାଟା ନେଶେସରୀ କାହିଁକିନା ସେଇ ସେମ ହେଇକି ରହିଲେ ବି ଭଲ ନା।
ହଁ ହଁ ହଁ ଭଲ ଭଲ।
ହୁଁ।
ମୁଁ ବି ଭାବୁଥିଲି ଫାଷ୍ଟ କି ଆର୍ମିରେ କାମ କରିବି। ଆ-ମାନେ ଆର୍ମିରେ ଯିବି। କିନ୍ତୁ ପରେ ପରେ ଫେର ମନ ବଦଳିଲା କି ପୋଲିସରେ ଭଲ। ତା ମାନେ ଓଡିଶା ପୋଲିସ ନିଜ ଏରିଆରେ ରହିବାଟା ଭଲ ସବୁଥିରୁ ବେଷ୍ଟ।
ହୁଁ।
ଥ୍ୟାଙ୍କ୍ ୟୁ।
ହୁଁ ସେ ଖାଉଚି ତ ଅଧା।
ହଁ ହଁ। ଅଣ୍ଡା କ୍ଷୀର ହ ଏ ଚଲା ବାଟେ ତମର ସେ ଗୀତର ମାନେ ଏ ମାନେ ତମର ଯୋଉ କହିଲ। ଗୋଟେ ମତେ ମନରେ ଗୀତ ଗୋଟେ ପଡିଗଲା ଫୁଲ ଗୋଟେ କଣ୍ଟା ଗୋଟେ ତମେ ସେଇ ଯେ କହୁନଥିଲ କି ଏମିତି ଚାଲିବା ବାଟରେ ମାନେ ବହୁତ କିଛି ଅସୁବିଧା ଆସିଥାଏ ଜୀବନରେ ତ ତ ଆମେ ତାକୁ ଆଡେଇକି ଯିବା ଦରକାର ଆଗକୁ ବଢିବା କଥା ତାକୁ
ହୁଁ ହୁଁ।
ହଁ, ତ ସେଇ ଗୀତ ଟା ମନେ ପଡିଲା ଆଉ। ହୁଁ ଚଲବାଟେ। ଫୁଲ ଗୋଟେ କଣ୍ଟା ଗୋଟେ
ହଁ ହଁ ଥିଲା କଣ ଗୋଟେ ଗୀତଟେ ମୁ ଶୁଣିଛି ଯେ।
ହଁ। ଶୋଇନାହାନ୍ତି ସେ ଅ ସେଥିରେ ସିଦ୍ଧାନ୍ତ ହିରୋ ଥିଲା ସିଦ୍ଧାନ୍ତ ମହାପାତ୍ର।
ହୁଁ ହୁଁ।
ଦେଖିଛନ୍ତି ପୁରା ଦେଖିଥିବେ ଓଡିଆ ଫିଲ୍ମ ଦେଖୁଥିଲେ ତ ପୁ ପୁରା ଫାଷ୍ଟ୍।
ହଁ ଦେଖିଥିବି ଦେଖିଥିବି ଦେଖିଥିବି ମନ ନାହିଁ ନାଇଁ ମୁଁ ଦେଖିଥିବି।
ଆ ଗୋଟେ ଯୋଉ ଚ ଆଗର ଆଗ କାଲ ଗାଡି ନାହିଁ ମାନେ ଆମେ ଦେଖିନଥିବା ତା ଆଗ କାଲର ଗାଡି। ଯୋଉଥିରେ ଉପରେ କିଛି ଛତା ନଥାଏ।
ହୁଁ ହୁଁ।
ସେଇ ଟାଇମ ରୁ ଆଉ ସେ ଟାଇପ ର ଗାଡିଟା ଯାଉଥିବ ଗୀତଟା ବାଜୁଥିବ।
ଭଜିେ ଭତି ଖେ ହୁଁ।
ଓହ୍ଲେଇ ଯାଇକି ଫେର୍ ଟିକେ କଣ ନାଚି ଦେଉଥିବ।